ହ୍ୟାଲୋ।
ହଁ ମୋ ଭୟସ ଆପଣଙ୍କୁ ଭଲରେ ଶୁଭାଯାଉଛି।
ହଁ ଭଲ ଠିକ ସେ ଶୁଭୁଛି ଆଉ ଆପଣ କେମିତି ଅଛନ୍ତି?
ଭଲ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲରେ ଅଛି ଆଉ ଆପଣଙ୍କ ହଁ ସେପଟେ ଏବେ ପାଗ କେମିତି କଣ ଅଛି?
ବର୍ଷା ତ ତିନି ଚାରି ଦିନ ହେଲା ଲାଗିକି ରହୁଥିଲା ଏବେ ଛାଡିଛି। ଆଜିଁ ଛାଡିଚି ଟିକେ କାହିଁକି ନା କାଲିଠୁ ଟିକେ କାଲି ରାତିଠୁ ଟିକେ ବର୍ଷା ନାହିଁ। ନହେଲେ ଚାରି ପାଞ୍ଚ ଦିନ ହେଲା ବର୍ଷାର ପୁରା ବହୁତ ବର୍ଷା ହଇରାଣ କରୁଛି। ମାନେ ଯେମିତି କହିବାକୁ ଗଲେ ଘରୁ ବାହାର ବି କରେଇ ଦଉନି। ଏମିତି ହଇରାଣ କରୁଛି ଚଡଚଡି ସହ ବି ଘଡଘଡିର ସହ ବି ବର୍ଷା ହଉଛି ଆଉ ଆପଣଙ୍କ ଆଡେ ପାଗ କେମିତି କଣ ଦେଇଛି?
ଆମ ଏପଟେ ତ ଏବେ ବର୍ଷା ବି ଉଠେଇଛି। ଆଉ ଦୁଇ ମାନେ ସପ୍ତାହେ ହବ କିମ୍ବା ଚାରି ପାଞ୍ଚ ଦିନ ହବ ବହୁତ ବର୍ଷା ହଉଛି। ଚଡଚଡ଼ି ମଧ୍ୟ ହଉଛି ସେଥିପାଇଁ ମାନେ ଯୋଗାଯୋଗ ବି କରି ହଉନାହିଁ। ଆଉ
ହଁ ଲାଇନ ର ସମସ୍ୟା ବି ରହୁଛି।
ହଇରାଣ ହଉଚି ହଉଛୁ ଆଉ।
ଆଉ ଆପଣ ଖାଇସାରିଲେଣି।
ହଁ ମୁଁ ଖାଇସାରିଲିଣି।
ହୁଁ ହୁଁ।
ଆଉ ଆପ ଆପଣ ଖାଇସାରିଲେଣି।
ହଁ ଖାଇ ସାରିଲୁଣି ଆଉ ସବୁ ଭଲ ଆପଣଙ୍କର।
ଆଜ୍ଞା।
ହଁ ହଁ।
ଆପଣଙ୍କ ଘରେ ସବୁ କେମତି ଅଛନ୍ତି?
ଭଲ ଅଛନ୍ତି ଆପଣଙ୍କ ଘରେ।
ଆମ ଘରେ ବି ବହୁତ ଭଲ ଅଛନ୍ତି ଆଉ। ଆପଣଙ୍କ ପଟେ ଅ ଯୋଉ ଶୀତଳ ଷଷ୍ଠୀ କେମିତି ପାଳନ କରାଯାଏ
ଉଁ ଶୀତଳଷଷ୍ଠୀ ବଲେ ମେଳା ମୁଁ କାରଣ ସେଟା ତା ବିଷୟରେ ଏତେ ମୁଁ ଜାଣିନି କାରଣ ମୁଁ ବି ଖେଆଡେ ଆମ ଗାଁରେ ସେଆଡେ ପାଳନ କରାଯାଏନି ସେଇଆଡ ତାପରେ
ଗୋଟେ ତ ଶୀତଳ ଷଷ୍ଠୀ ଶୀତଳ ଷଷ୍ଠୀ ଦିନ ଆମର ଶିବ ପାର୍ବତୀଙ୍କର ବାହାଘର କରାଯାଏ ମନ୍ଦିରରେ ଯେମିତି ଏ ସ୍ଵତନ୍ତ୍ର ମାନେ ଯେମିତି ମ ମାନେ କିମ୍ବା ଲୋକମାନଙ୍କର ଯେମିତି ଅ ବାହାଘର କରାଯାଏ। ସେଇଭଳିଆ ପୁରା
ଯୁବତୀଙ୍କର ମ୍ୟା ବାହାଘର କରାଯାଏ, ମୁଁ ଜାଣିଛି। ଆମ ଗାଁ ପାଖରେ ବି ସେମତି ମ୍ୟାରେଜ ଯୋଉ ବାହାଘର କରାଯାଏ। କିନ୍ତୁ ଆମର ଗାଁ ରେ କେବେ ହେଇନି, ମୁଁ ବି ଦେଖିନି କେବେ।
ଓହୋ କିନ୍ତୁ ଆମ ଅଞ୍ଚଳରେ ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଏ ଆଉ, ବରଯାତ୍ରୀ ମାନେ ଯେମିତି ନିର୍ବନ୍ଧ ପଡିବା କଥା ସେମତି ନିର୍ବନ୍ଧ ପଡେ। ହୁଁ ମାନେ ଭଗବାନଙ୍କର କୁହନ୍ତି କି ମାନେ ଦୁଇ ଦୁଇଟା ଦୁଇ ଜଣଙ୍କ ପକ୍ଷ ଥାନ୍ତି ପୁଅ ପକ୍ଷ, ଆଉ ଝିଏ ପକ୍ଷ ବରକନ୍ୟା ପକ୍ଷ ସିଏ ସେମାନେ ସମସ୍ତେ ସମୁଦି ସମୁଦୁଣୀ ଯିଏ ହେବେ, ମାନେ ଶିବ ଆଉ ପାର୍ବତୀଙ୍କର ଯିଏ ବାପା ମା ହେ, ଏମିତିକି କିି ମାନେ କିଛି ଜଣଙ୍କର ସ୍ଵପ୍ନରେ ଭଗବାନ ସ୍ୱପ୍ନାନ୍ତି, ସେମାନେ ପୁଅ ମାନେ ବାହାଘର କରନ୍ତି ଆଉ କିଛି ଜଣଙ୍କୁ ଦେସ ବା ଆମର ଯୋଉ ଥାଏ ଆମ ଗ୍ରାମର ଯୋଉ ସଭା ଥାଏ, ସେମାନେ ଯାହାଙ୍କୁ କହିଥାନ୍ତି। ସେଇ ବର୍ଷ ସେ ଯୋଉ ଶିବ ପାର୍ବତୀଙ୍କର ମାତା ପିତା ଭାବରେ ସବୁ କିଛି ଭୂମିକା ନିର୍ବାହ କରିଥାନ୍ତି। ଆଉ ବାହାଘର, ବାହାଘର ବି ବହୁତ ଧୁମଧାମ ରେ କରନ୍ତି। ଆଉ ଯେମିତି ବରଯାତ୍ରୀ ନେଇକି ଉଁ ଯାଆନ୍ତି ଇଏ। ମାନେ ବାହାଘର ହୁଏ, ସେଇ ପରିକା ମାନେ ଡିଟୋ ସେଇ ପରୀିକା ହିଁ ବାହାଘର ହୁଏ।
ହୁଁ ହୁଁ ଆପଣ ଦେଖିଛନ୍ତି।
ହଁ ଆମ ଗାଁ ର ଯେହେତୁ ହୁଏ ତ ମୁଁ ଆମେ ବି ଦେଖିଛୁ, ଆଉ ସବୁ ଲୋକମାନେ ଯୋଉମାନେ ବି ଅ କଳସ ଯୋଉ ମଗନ ଯେମିତି ମୁଗ ଯାଇ ରଗଢନି ମଙ୍ଗନାହାଣ୍ଡି ବସାନ୍ତିି, ଯୋଉମାନେ, ସେମାନେ ସମସ୍ତେ ବି ହଁ ସବୁ ସେମିତି ହୁଏ ବାହାଘର ଯେମତି। ଓ ଯ ବାହାଘରର ଯାହା ଯାହା ସବୁ ବିଧିବିଧାନ ଆଉ ରୀତିନୀତି ଅଛି, ସବୁ ସେମତି ହିଁ ହୁଁ ମାନେ ପାଳନ କରାଯାଏ।
ହଁ ହଁ ତାହେଲେ ଆପଣ ଜାଣିଛନ୍ତି ଆଉ, ମୁଁ ଜଣିନି କାହିଁକିନା ଆମ ମୁଁ ବି କେବେ ଦେଖିନି, ଜାଣିଛି ହୁଏ ମାନେ ଶିବ ପର୍ବତୀଙ୍କର ବାହାଘର ହୁଏ। କିନ୍ତୁ ଏମିତି ପୁରା ଡିଟୋ ବାହାଘର ନାଖିଆ ଯେମିତି ହୁଏ ବୋଲି ମୁଁ ସେମିତି ଜାଣିନଥିଲି।
ଓ ହଁ ଆପଣଙ୍କ ଅଞ୍ଚଳରେ ହୁଏନି ବୋଲି ଆପଣ ଜାଣିନାହାନ୍ତି।
ହୁଁ ଦେଖ ଦେଖ ଜାଣିଛି କିନ୍ତୁ ଦେଖିନି କେବେ ଆଉ।
ହୁଁ ହଁ। ଆପଣଙ୍କ ଅଞ୍ଚଳରେ ଏବେ ତ ଆସୁଛି ଆମର କଣ ରଥଯାତ୍ରା। ଯୋଉ ସ୍ନାନ ପୂର୍ଣ୍ଣିମା ହେଲା, ସେ ମାନେ ସ୍ନାନ ପୂର୍ଣ୍ଣିମାାରେ କଣ କେମିତି ପାଳନ କରିଛନ୍ତି?
ସ୍ନାନ ପୂର୍ଣ୍ଣିମା ଆମର ତ ପୁରୀ ଲାଖେ ଏତେ ଧୁମଧାମ ରେ ହୁଏନି କିନ୍ତୁ ରି ରୀତିନୀତି ଅନୁସାରେ ଯେମିତି ଯାହା ହେବା କଥା। ସେମିତି ସେମିତି ହୁଏ କିନ୍ତୁ ଏତେ ପୁରୀରେ ଯେମତି ମାନେ ଯେମତି ବହେ ଏମତି ବଡ ଆକାରରେ ଟିକେ ହୁଏ କିନ୍ତୁ ସେମିତି ତ ହୁଏନି। ସ୍ନାନ ପୂର୍ଣ୍ଣିମାରୁ ସ ଯେଉଁ ପାଣି ଯେଉଁ ଠାକୁର ଗାଧନ୍ତି ତାପରେ ତାଙ୍କୁ ଜ୍ୱରରେ ପଡ଼େ ତାଙ୍କୁ ଯୋଉ ମେଡ଼ି ଯୋଉ ଔଷଧ ଦିଅନ୍ତି ଖାଇବା ପାଇଁ, ସେମିତି ସବୁତକ ଉ ସେମିତି ହିଁ ହୁଏ। କିନ୍ତୁ ଏତେ ଧୁମଧାମରେ ହୁଏନି କିନ୍ତୁ ସେମିତି ସବୁ ପୂଜା ଠିକ୍ ଠାକ ରେ ସେମିତି ମାନେ ଯେମ
ସେଠି ଯେମିତି ଦେଉଳରେ ବା ଶ୍ରୀ
ଏମିତି କରାଯାଏ ଆଉ।
ହଁ ଶ୍ରୀକ୍ଷେତ୍ରରେ ଯେମିତି ମାନେ ଭଗବାନଙ୍କର ସୁନା ସେଠି ଥାଏ ନା ସବୁ ସୁନା ଗରା ସୁନା କୂଅ ଥାଏ ସେଥିରେ ଶହେ ଆଠ ପାଣି ଗରା ରେ ସେ ଗାଧାନ୍ତି ତାପରେ ବି ତା-ତାଙ୍କ ଏଥିରେ ବି ପଞ୍ଚାମୃତ ସେ ସବୁ ଜିନିଷ ଥାଏ। ପଞ୍ଚାମୃତ ବୋଲି ଘୃ ତ ଘିଅ ଘିଅରେ ବି ସେ ଥାନ୍ତି ତାପରେ ଉଁ ଦହି କ୍ଷୀର ଏସବୁରେ ବି ସେ ଗାଧାନ୍ତି ତା ସହିତ ଅ ପାଣି ଶହେ ଆଠ ଗରା ପାଣିରେ ସେ ଗାଧାନ୍ତି। ତ ଏତେ ପାଣିରେ ଯେହେତୁ ଗାଧାନ୍ତି ସେଥିପାଇଁ ଭଗବାନଙ୍କ ଭଗବାନଙ୍କ ଦେହ ଖରାପ ତାଙ୍କୁ ପନ୍ଦର ଦିନ ଧରକି ଅଣସର ଘରେ ରଖାଯାଏ ଆଉ ତାଙ୍କ ପାଇଁ ତାଙ୍କ ମାଉସୀ ମା ହଁ ତାଙ୍କ ପାଇଁ ତାଙ୍କ ମାଉସୀ ମା ଏକ ତୈଳ ବା ଔଷଧ ଧରିକି ଆସିଥାନ୍ତି ତାପରେ ସେ ଭଲ ହେଇଥାନ୍ତି। ପନ୍ଦର ଦିନ ପରେ ଜରରୁ ସେ ଭଲ ହେବା ପରେ ତାଙ୍କ ମା ଯାଇଥାନ୍ତି ଆଉ ସେଇ ଦିନକୁ ଆମେ ରଥଯାତ୍ରା ବୋଲି କହିଥାଉ। ତାପରେ ଫୁଣି ନଅ ଦିନ ପରେ ସେ ବାହୁଡି ଥାନ୍ତି। ଯୋଉଟା କି ଆମେ ବାହୁଡା କହିଥାଉ। ଗୁଣ୍ଡିଚାରେ ସେ ମାଉସୀ ମାଙ୍କ ଘର ଯାଆନ୍ତି ଆଉ ବାହୁ-ବହୁ
ସେ ତାର ସେଥିପାଇଁ ତାଙ୍କୁ ରସଗୋଲା ଆଣିକି ଦେଇକି ମନାନ୍ତି। ତାପରେ ଭିତରକୁ ପ୍ରବେଶ କରନ୍ତି।
ହଁ ସେଇଟା ତ ଆମେ ଏ ର ଯେହେତୁ ସେ ତିନି ଦିନ କଣ୍ଟ କରିକିନା ତାଙ୍କୁ ଯାଇଥିଲେ। ତିନି ଦିନରୁ ନଅ ଦିନ ହୋଇଗଲା। ସେଇଥିପାଇଁ ଯେମିତି ଉଁମା ବିବାହ ମାନେ ବୈବାହିକ ଜୀବନରେ ସ୍ଵାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଯେମିତି ଝଗଡା ହୁଏ। ସେଇପରିକା ବି ଭଗବାନ ଯୋଉ ଶ୍ରୀ ଜଗନ୍ନାଥ ଆଉ ମାଙ୍କ ଭିତରେ ବି ସେଇ ପରିକା ଛୋଟିଆ ଝଗଡା ଟେ।
ହୁଁ।
ତାଙ୍କୁ ମନେଇବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଯେହେତୁ ସେ ଶ୍ରୀମନ୍ଦିର ଭିତରକୁ ଛାଡିଲେନି ଜଗନ୍ନାଥଙ୍କୁ ସେଥିପାଇଁ ହିଁସେ ମନେଇବା ପାଇଁ ତାଙ୍କୁ ରସଗୋଲା ଖୋଇକି ଶ୍ରୀମନ୍ଦିର ଭିତରକୁ ଗଲେ।
ହଁ ଆଉ ଆପଣଙ୍କ ଆଡେ
ସେଠି ତାଙ୍କ ସେଠି ଗୁଣ୍ଡିଚା ମ-ମନ୍ଦିରକୁ ଯେବେ ଏଁ ପହଞ୍ଚିବାର ଜଗନ୍ନାଥ ଜାଣିଥିଲେ ଶ୍ରୀ ଜଗନ୍ନାଥ ଜାଣି ତ ଯୋଉ ଦ୍ଵାରପାଳଙ୍କୁ କହିକି ନା ଯେହେତୁ ଲକ୍ଷ୍ମୀ ମା ଏତେ ରାଗି ଥିଲେ ତାଙ୍କ ରାଗର କାଳେ ଶିକାର ହେଇ ଯିବେ ଡରିକି ଯୋଉ ଦ୍ଵାରପାଳିକା ଦ୍ଵାରପାଳକ ଅଛନ୍ତି। ସେମାନଙ୍କୁ ଲକ୍ଷ୍ମୀ ମାଙ୍କୁ ନ ଛାଡିବାକୁ କହିଥିଲେ। ସେଇଠି ମଧ୍ୟ ଲକ୍ଷ୍ମୀ ମା କଣ କରିଥିଲେ ନା ତାଙ୍କ ରଥକୁ ଭାଙ୍ଗି ଦେଇଥିଲେ।
ରଥକୁ ଭାଙ୍ଗି ଦେଇଥିଲେ ତାପରେ ଆ ସିଥିଲେ ଫେରି ଆସିଥିଲେ ଶ୍ରୀମନ୍ଦିରକୁ ଆଉ ସେଇଥିପାଇଁ ହିଁ ବୋହୁତ ଜୋରେ ଲକ୍ଷ୍ମମା ରାଗିଥିଲେ।
ହଁ ହଁ ଆପଣଙ୍କ ଆଡେ ଦୀପାବଳୀ କେମିତି ହୁଏ?
ଆମ ଆଡେ ଦୀପାବଳି ବୋହୁତ ଭଲ ଭାବରେ ପାଳନ କରାଯାଏ। ଯେମିତି କିି ଅ ସବୁ ଆମର ଯୋଉ ଥାଏ ହାଣ୍ଡି କରା କରନ୍ତି ବା ତ ଆମର ସେଇ ହାଣ୍ଡି ହାଣ୍ଡିକରା ଦିନ ବା ଶ୍ରାଦ୍ଧ ଦିନ ସେଇଦିନ ଆମକୁ ମାନେ ମାନନ୍ତି କି ଆମ ପୂର୍ବ ପୁରୁଷ ଯୋଉମାନେ ଥାଆନ୍ତି ସେମାନେ ଆମ ଘରକୁ ଆସିଥାନ୍ତି। ଆଉ ଦୁଇ ତିନି ଦିନ ରହିବା ପରେ ଦୀପାବଳି ଦିନ ତାଙ୍କୁ ଯୋଉ ଦୀପାବଳି ଦିନ ରାତିିରେ, ରାତିରେ ଆ ବିଭିନ୍ନ ପ୍ରକାର ଯଉ ଥାଏ ଆମର କଣ ଫଟାକା ବାଣ ଝୁର୍, ଝୁରି ଆଉ ଏଇ ସବୁ ଜିନିଷ ସହିତ ଘର ସାରା ଦୀପ ଜଳେଇ ବା କ୍ୟାଣ୍ଡେଲ୍ ଲଗେଇକିନା ଧର ସାରାକୁ ବହୁ ମାନେ ବିଭିନ୍ନ ପ୍ରକାର ଯୋଉ ଆମର ରହିଲା ଲାଇଟ୍ ଗୁଡା ଲିଚୁ ଲାଇଟ୍ ହଉ କି ଦୀ ଦୀପ ହଉ କ୍ୟାଣ୍ଡେଲ ହଉ ସବୁ ଗୁଡା ଲଗେଇକି ସଜାନ୍ତି କୌଣସି କଣ କୁ ବି
ଅନ୍ଧାର ରଖନ୍ତିନି କାହିଁକି ନା ଦୀପାବଳିକୁ ଆମର ଆଲୋକର ପର୍ବ ବୋଲି କୁହାଯାଏ।
ଆଉ ଆମର ଯୋଉ ଥାଏ କାଉଁରିଆ କାଠି ସେଥିରେ ସେଟାକୁ ସକାଳୁ କିନା ବାନ୍ଧିକି ପ୍ରସ୍ତୁତ କରିଥାନ୍ତି ଆମର ଝୋ- କାଉରିଆ କାଠି ଆଉ ସେଥିରେ ଯୋଉ ଝୋଟ ମାନେ କାଉଁରିଆ କାଠିର ଯୋଉ ସବୁ ସଳିତା ବାହାରିଥାଏ
ହଁ ଆଉ କଣ ଗୋରେ ଫୁଲ ଏ ଯୋଉ କ- କ କଇଁ ଫୁଲ କିଛି ଲାଗେ।
ଭଲ କିମ୍ବା ପଦ୍ମ ଫୁଲ ଥିଲେ ଥିଲେ ବି ବହୁତ ଭଲ। ଆ ଯୋଉ ଆମର ଥାଏ ଆମର ଇସଣ ଥାଏ ସେଇଠାରୁ ଯିଏ ଆମର ଘରର ଘରର ଯିଏ ବଡ ସିଏ ପ୍ରଥମେ ନେଇକିନା ଯୋଉ ଗୋ ଗୋବର ରେ ଲିପା ଯାଇଥାଏ ଯୋଉ ଆମର ମୁଖ୍ୟ ଅ ରାସ୍ତା ଯୋଉ ଯୋଉଠାରେ ମାନେ ସମସ୍ତେ ତାଙ୍କ ବଡ ବଡିଆକୁ ବାଟେଇବା ପାଇଁ ଲିପିଥାନ୍ତି ବି। ସେଇଟାକୁ ସେ କାଉଁରିଆ ଜଳେଇକିନା ପ୍ରଥମେ ନେଇକି ଯାଇି ଯାଇକି ସେଇ ଜାଗାରେ ରଖି ଥାଆନ୍ତି।
ହୁଁ।
ଓ ଘରର ସଦସ୍ୟ ମାନେ ଠିକ ସେମିତି କାଉଁରିଆ କୁ ଜଳେଇକି ସେଇଠି ନେଇକି ରଖିଥାନ୍ତି ଏଇ ଯୋଉ ଗୋବରରେ ଯୋଉଟା ଲିପା ଯାଇଥିବ। ତାପରେ ଛୋଟ ଉନ୍ ଛୁଆ ମାନେ ବାଣ ଫୁଟେଇକିନା ବଡ ବଡିିଆଙ୍କୁ ବାଟେଇ ଥାନ୍ତି।
ହଁ ଆମ ଆଡ଼େ ବି ସେମିତି ହିଁ ହୁଏ।
ହଁ ଆପଣଙ୍କ ଆଡେ ବି ଏମତି ସବୁ ପାଳନ କରାଯାଏ?
ହଁ ଏମିତି ହିଁ ପାଳନ କରାଯାଏ ଆମର ବି ସେମିତି ଦୀପାବଳି କୁ ସବୁଆଡେ କ୍ୟାଣ୍ଡେଲ ଆଉ ଦୀ ପରେ ସଜାଯାଏ ଆଉ ଠାକୁରଙ୍କ କତିରେ ଯୋଉଁ ମୁରୁଜ ବି ପକାଯାଏ। ହୁଁ ଠାକୁରଙ୍କ କତିରେ ମୁରୁଜ ପକେଇକି ଦୀପ ଫିପ ବି ଲଗାଯାଏ ଘର ବାହାରେ ବି ମରୁଜ ପକା ପକାଯାଏ।
ଆପଣ ଏବେ ଫାଙ୍ଗା ଅଛନ୍ତି ନା ବ୍ୟସ୍ତ ଅଛନ୍ତି?
ନାଇଁ ଫାଙ୍କା ଅଛି ଫାଙ୍କା ଅଛି କୁହନ୍ତୁ?
ହଁ ହଁ। ନାଇଁ ମୋର ଟିକେ କାମ ଅଛି ତ ସେଥିପାଇଁ ମୁଁ ପରେ ଆପଣଙ୍କ ସହିତ କଥା ହେଲେ ଚଳିବ?
ହଁ ଚଳିବ ଅ କି ହଁ। ଆପଣଙ୍କର ଏବେ ଯଦି କାମ ଅଛି ହଉ ତାହେଲେ କିଛି ସମୟ ଚାଲେ ପଛରେ ଟିକେ କଲ୍ କରିବି ଆଉ ହଉ ରହୁଛି ଧନ୍ୟବାଦ।
ଆଜ୍ଞା ଆଜ୍ଞା ରହୁଛି।
ରହୁଛି।